ନ୍ତୁ ଆଜ୍ଞା।
ସନ୍ଧ୍ୟା! ସୁମ ସନ୍ଧ୍ୟା!
ଆଜ୍ଞା ଆଜ୍ଞା, ମୁଁ ଭଲ ଅଛି ଆଜ୍ଞା। ଆପଣ କେମିତି ଅଛନ୍ତି?
ହଁ, ଆଜ୍ଞା ମୁୁ ବି ଭଲ ଅଛି।
ଆଜ୍ଞା, ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ, ଆୟା ଭଲ ଅଛନ୍ତି। ଆପ୍
ଆଜ୍ଞା, ଆମ ଘରେ ସମସ୍ତେ ବହୁତ ଭଲ ଅଛନ୍ତି ଆଜ୍ଞା। ଆଉ ଆଜି ଦିନଟା କେମିତି ଗଲା ଆପଣଙ୍କର?
ହଁ, ଆଜ୍ଞା ଆଜି ଦିନ ଟା ବହୁତ ଭଲରେ ଗଲା। ବହୁତ ଭଲ ପ୍ରଡକ୍ଟିଭ ଥିଲା ଆଜି ଦିନ ଟା, ବହୁତ ଭଲରେ କଟିଲା।
ହୁଁ, ଆଜ୍ଞା ମୋର ବି ବହୁତ ଭଲରେ କଟିଲା ଆଜ୍ଞା। ମୁଁ ସକାଳୁ ଉଠିଲି ଆଜ୍ଞା ଚାରିଟା ବେଳେ ଉଠିଲି। ଯେହେତୁ ଆଜି ଟିକେ କିଛି କାମ ଥିଲା ଆଜ୍ଞା। ମୁଁ ଯୋଉଠି ଜବ କରୁଛି କିଛି ଟିକେ କାମ ଥିଲା ତ ସେଥିପାଇଁ ଟିକେ ଜଲଦି ଉଠିବାକୁ ପଡିଲା। ତାପରେ, ମୁଁ ଅଫିସ ଗାଧା ପାଧା କରିକି ବସ ରେ ଚଢିଲି ଆଜ୍ଞା। ବସ୍ ଏଇଠୁ ମୁଁ ମୁଁ ପାଖାପାଖି ଚଉରାଳିଶ କିଲୋମିଟର, ମୁଁ ଆଜ୍ଞା ବସରେ ଟ୍ରାଭେଲ୍ କଲି। ତାପରେ, ମୁଁ ଅଫିସ ପାଖରେ ପହଞ୍ଚିଲି ଆଜ୍ଞା। ତାପରେ ଅଫିସ ରେ କିଛି ପ୍ରୋଗ୍ରାମ ସବୁ ଥିଲା ଆଜ୍ଞା। ସେ ପ୍ରୋଗ୍ରାମ୍ ରେ ମୁଁ ଭାଗ ନେଲି। ଆଜ୍ଞା, ବହୁତ ଜିନିଷ ଜାଣିବାକୁ ମଧ୍ୟ ମିଳିଲା। ପ୍ରୋଗ୍ରାମ ରେ ଆଜ୍ଞା। ଏଇଟା ଥିଲା ଆଜ୍ଞା ମ ଦିନଚର୍ଯ୍ୟା। ତାପରେ ଅଫିରୁ ଆସିଲି ସନ୍ଧ୍ୟାରେ ପହଞ୍ଚୁ ପହଞ୍ଚୁ, ସାତଟା ହେଇଗଲା। ଆଜ୍ଞା, ପୁଣି ସେଇ ବସ୍ ଧରିକିନା ପୁଣି ସେ ବସ ରେ ଆସିଲି। ଆଜ୍ଞା! ଏବେ ଆପଣଙ୍କ ସହିତ କଥା ହଉଛି ଆଜ୍ଞା। ଆପଣଙ୍କର ଏ କେମିତି ଦିନ ଚର୍ଯ୍ୟା ଥିଲା ଆଜି?
ହଁ ଆଜ୍ଞା, ମୁଁ ବି ସକାଳୁ ଉଠିଲି ଆଜି। ଛଅଟା ଅଳକୁ ଉଠିକି, ମୁଁ ବି କର୍ମକ୍ଷେତ୍ରକୁ ବାହାରିଗଲି।
ଆଜ୍ଞା।
ଗୁଡେ-ଏଁ କାମ ଥିଲା ତାକୁ ସାରିଲି।
ଆଜ୍ଞା।
ଲଞ୍ଚ କଲି। ଲଞ୍ଚ କରିକି! ଟିକେରେଷ୍ଟ କି ପୁଣି ଆମେ ଆମ କାମରେ ପୁଣି ବାହାରି ପଡିଲୁ। ପାଖାପାଖି ଆଜି ବି ଆମର ବି କୋଡଏ ଥିଲେ। ତିରିଶ କିଲୋମିଟର ଆଜି ଫିଲ୍ଡ ଜର୍ଣ୍ଣିି ଟା ହେଲା। ଜର୍ଣ୍ଣି ହେଇକି। ଆମ କାମ ବି ବହୁତ ଭଲ ହେଲା ଏବେ ରୁମକୁୁ ଆସିଲୁ। ଘରକୁ ଆସିିବ ଆଉ।
ଆଜ୍ଞା ଆଉ ଆଜି ଖିଆପିଆ କଣ ହେଇଥିଲା ଆଜ୍ଞା ଆପଣଙ୍କର।
ହଁ ଆଜି ବେଳାରେ ଖାଇଥିଲୁ।
ଲଞ୍ଚ ହେଇଥିଲା ଆଜି ଭଲ ଭଲ ବାର ଥିଲା ତ ଟିକେ ସାଧା ବାର ଆଜି ଥିଲ ତେଣୁକରି ନନଭେଜ ଆଜି ଖାଇଲୁନି ଭେଜ ରେ ହିଁ ଖାଇଲୁ ଆଜି ଆଉ।
ଆଚ୍ଛା ଆପଣଙ୍କୁ ଆମିଷ ବେଶୀ ପସନ୍ଦ ନା ନିରାମିଷ ବେଶୀ ପସନ୍ଦ ଆଜ୍ଞା।
ନାଇଁ ମତେ ଆଚୁଆଲି ନିରାମିଷ ଟିକେ ବେଶୀ ଭଲ ଲାଗେ। ଆମିଷ ଅପେକ୍ଷା ନିରାମିଷ ଟା ଟିକେ ଖାଇଲେ ଟିକେ ସନ୍ତୁଷ୍ଟି ଲାଗେ। ଆଉ ଭଲ ଲାଗେ ଆମିଷ ଟିକେ ଖାଇଲେ କଣ କି ଟିକେ। ଏ ଟିକେ ଅନହିଜିିନ କ ଲାଗେ ଟିକେ ବେଶି।
ଆଜ୍ଞା ଆଜ୍ଞା। ତ ଆପଣ କଣ କହୁଛନ୍ତି ଆପଣ ଶରୀର ପାଇଁ ଆପଣ ନିରାମିଷ ଖାଦ୍ୟ ଟା ଆପଣଙ୍କୁ ଭଲ ଲାଗୁଛି।
ହଁ ହଁ ଶରୀର ଟିକେ ଫୁର୍ତ୍ତି ବି ଲାଗୁଛି। ନିରାମିଷ ଖାଇଲେ ଆମିଷ ଟିକେ ଖାଇଲେ ବେଶୀ ଭାରି ଭାରି ଲାଗିବ ଆଉ କିଛି। କାମ କରିବା ପାଇଁ ଟିକେ ଇଚ୍ଛା ହୁଏନି ବହୁତ ଅଳ୍ପ ଖାଉ ଆମିଷ ଟିକେ। ନିରାମିଷକୁ ଟିକେ ବେଶୀ ଗୁରୁତ୍ଵ ଦଉ ଆଉ।
ଓ ହୋ ତ ଆଉ ମୁଁ ଆଜି ଖାଇଲେ ଆ ଆଜ୍ଞା ଅନ୍ନ ଡାଲି। ଆଉ କିଛି ସବୁଜ ପନିପରିବାରରେ କିଛି ଶାଗ ହେଇଥିଲା ଆଜ୍ଞା ଆଉ ତଟକା ପନିପରିବାରେ କିଛି ତରକାରୀ ହେଇଥିଲା ଆଜ୍ଞା। ସେଇଟା ମୁଁ ଖାଇଲି ଆଜ୍ଞା।
ଆଜ୍ଞା ଆଜ୍ଞା।
ଆପଣ ନିଜେ ରୋଷେଇ କରି ଖାଉଛନ୍ତି ନା କେମିତି ନା ବାହାରାରୁକୁ ଖାଇବା ଖାଉ।
ନାଇଁ ନାଇଁ ନିଜେ ରୋଷେଇ କରୁ ନିଜେ ଟିକେ ରୋଷେଇ କଲେ ଆ ଆଜ୍ଞା ଟିକେ। ଟିକେ ତେଲ ମସଲା ଟିକେ କମ ଦବା ପଡେ ଆଜ୍ଞା ବାହାରାରୁ ଟିକେ ଖାଇଲେ କଣ କି ଆଜ୍ଞା। ଟିକେ ତେଲ ମସଲା ବେଶୀ ଦେଇ ଦିଅନ୍ତି ତ। ସେଥିପାଇଁ ଟିକେ ଭଲ ଲାଗନି ଆଜ୍ଞା।
ଆପଣ କହୁଛନ୍ତି ଆପଣ ନିଜେ ରୋଷେଇ କରି ଖାଇଲେ ବହୁତ ଭଲ ଲାଗେ। ଓ ହୋ ହ ହ।
ଟିକେ କମ ତେଲ ମସଲା ଦେଖୁଛନ୍ତି ତ ଆଜିକାଲି କେମିତି ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁ ବିଗିଡିବାରେ ଲାଗିଛି। ଟିକେ ଟିକେରେ। ମେଡିକାଲ ଯିବାକୁ ପଡୁଛି ଗ୍ୟାଷ୍ଟ୍ରିକ ତ ଆଜ୍ଞା ଆଜିକାଲି। ଏ ପୁରା ସାଧାରଣ ହେଇଗଲାଣି ସମସ୍ତଙ୍କୁ ଗ୍ୟାଷ୍ଟ୍ରିକ ହେଇଯାଉଛି। ତଣୁ ବାହାର ଜିନଷ କୁ ଟିକେ ଆଭୋଡ କରୁଛ ଆଜ୍ଞା। ନିଜେ ଟିକେ ରୋଷେଇ କରିକି ଟିକେ ତେଲ ମସଲା ଅଳ୍ପ ଦେଇକି ଖାଉଛୁ ଆଜ୍ଞା।
ଓ ହୋ। ବହୁତ ବଢିଆ ବହୁତ ବଢ଼ିଆ ଆଜ୍ଞା।
ଆପଣ କଣ ନିଜେ ରୋଷେଇ କରି ଖାଉଛନ୍ତି ଆଜ୍ଞା ନା ବାହାରୁ।
ଆଜ୍ଞା ମୁଁ ତ ଆଗରୁ ଆଜ୍ଞା ମୁଁ ନିଜେ ରୋଷେଇ କରୁଥିଲି ଏବଂ ମୁଁ। ମୁଁ ଯେଉଁଠି ରହୁଥିଲ ଆଜ୍ଞା ମୋର ଗୋଟେ ଭଲ। ଭଲ ବନ୍ଧୁଟି ଥିଲେ ଆଜ୍ଞା ସିଏ ମୋତେ ରୋଷେଇ କରି ଖାଇବାକୁ ଦଉ ଥିଲେ ଆଜ୍ଞା ହେଲା ତାଙ୍କର ମୋର କାମ ଭାଗ ହେଇଯାଇଥିଲା ଆଜ୍ଞା। ତ ଆମର ନୀତି ଥିଲା କି ସେ ରୋଷେଇ କରିବେ ମୁଁ କଟାକଟି କରିବି ଆଜ୍ଞା। ଆମର କାମ ସେମିତି ଭାଗ ହେଇଯାଇଥିଲା। ତ ଯେହେତୁ ସେଇଠୁ ମୁଁ ଛାଡ଼ିକି ମୋ ବନ୍ଧୁ ତାଙ୍କ ଘର ପାଖକୁ ପଳେଇଲେ। ମୁଁ ମଧ୍ୟ କିଛି ଦିନ ରହିଲି ସେଠି। ତାପରେ ମୁଁ ମଧ୍ୟ ମୋ ଘରକୁ ପଳେଇ ଆସିଲି। ତ ଘରେ ଏବେ ମା ମୋର ମୋ ଖୁଡି ହରିକା ଅଛନ୍ତି। ଆଜ୍ଞା ସେମାନେ ମୋତେ ରୋଷେଇ କରିକି ଦେଇ ଦଉଛନ୍ତି। ଆଉ ହଉନି ତ ବହୁତ ବର୍ଷ ପରେ ମା ହାତ ର ରୋଷେଇ ଖାଇବା ଖୁଡି ହାତର ରୋଷେଇ ଖାଇବାକୁ ମିଳୁଚି। ତ ମୁଁ ସେଇଠୁ ହିଁ ଆଜ୍ଞା ଖାଉଚି।
ଆଜ୍ଞା, ଘରେ ଆପଣ ନିଜେ ରୋଷେଇ କରିକି ଟିକେ ମା ହେରିକାଙ୍କୁ କେତେବେଳେ ଦଉଚନ୍ତି କି ନାଇଁ ଆଜ୍ଞା?
ଆଜ୍ଞା, ଆମ ସେମିତି ତ ହଉନି ଆ, କେ-ବେଳେ ବେଳେ କେମିତି ମାନେ ରୋଷେଇ କରିକି ଦିଏ ଆଉ। ମାନେ ଏମିତି ଯୋ ଟିଫିନ ଫିଫିନ ହେଲା କି କଣ ହେଲା ଟିକେ ରୋଷେଇ କରିକି ଦିଏ ଆଜ୍ଞା ଆଉ।
ଆଜ୍ଞା, ଆଜ୍ଞା ଆପଣଙ୍କର ପ୍ରିୟ ଖାଦ୍ୟ ଟା କଣ ଆଜ୍ଞା? ମାନେ କଣ ଆପଣଙ୍କୁ ବେଶୀ ଭଲ ଲାଗେ?
ଆଜ୍ଞା ମୋତେ ଟିକେ ଆଜ୍ଞା ଯେମିତି ହେଲା କି ଚକୁଳି ପିଠା ଆମ ଓଡିଆରେ ଆଣିଥିବେ ଚକୁଳି ଆଜ୍ଞା। ଚକୁଳି ପିଠା ହେଲା। ତାପରେ ଭା ତ ଡାଲମା ହେଲା ଆଜ୍ଞା ଏ ସବୁ ଟିକେ ମୋତ ତେ ଆଜ୍ଞା ବହୁତ ଭଲ ଲାଗେ। ଆପଣଙ୍କୁ ଆଜ୍ଞା?
ହଁ ମୋତେ ବି ସେଇ ଭଳିଆ ଟିକେ ଚକୁଳି ଟିକେ ହେଲା, ଇଟିଲି ଟିକେ ହେଲା। ଉପମା ଟିକେ ସବୁ ଭଲ ଲାଗେ। ଆଜ୍ଞା ଆଉ ଟିକେ ପରଟା ହେଇଥିବ। ସେଟା ବି ଭଲ ଲାଗେ। ଆଉ ମୋତେ‌‌ ଏକ୍ଚୁଲି ବେଶୀ ଭଲ ଲାଗେ ଚକୁଳି ରେ ଟିକେ ଯଦି ଘୁଗୁନି ତରକାରୀ ଟିକେ ହେଇଥିବ, ଆଉ ଚଟଣୀ ଟିକେ ହେଇଥିବ ସେ ଟିକେ ବେଶୀ ଭଲ ଲାଗେ ଆଜ୍ଞା।
ଓହୋ! ଆଜ୍ଞା ମୁଁ ଖା ଖାଏ ଆଜ୍ଞା ଅ, ମୋର ସେଠି ଗୋଟେ ବନ୍ଧୁ ଥିଲା ଆଜ୍ଞା। ଯୋଉଠି ରହୁ ଥିଲି ସେଠି ଗୋଟେ ବନ୍ଧୁ ଥିଲା ଆଜ୍ଞା। ସେ ଗୁଗୁନି କରୁଥିଲା। ବହୁତ ଭଲ ଗୁଗୁନି କରୁଥିଲା ଆଜ୍ଞା। ସେ ଭଲ ରୋଷେଇ ମଧ୍ୟ କରୁଥିଲେ ସେଠି ସେ। ଓ ହୋ, ଆପଣ ସେମିତି କିଏ ବନ୍ଧୁ ଥିଲେ?
ହଁ ଆଜ୍ଞା ମୁଁ ବି ଯେତେବେଳେ ରହୁଥିଲି ମୋର ବି ଜଣେ ବନ୍ଧୁ ଥିଲେ ଆମେ ମିଶିକି ରହୁଥିଲୁ। ଆଁ, ଅ, ସିଏ ମଧ୍ୟ ବହୁତ ମାନେ ସେ ସଫା ସୁୁତୁରା କୁ ସବୁବେଳେ ବେଶୀ ସେ ଗୁରୁତ୍ୱ ଦିଅନ୍ତି। ସବୁ ଜିନିଷ ଟିକେ ସଫା ସୁତରା ରହିବ। ଏଁ ପରିବେଶ ଟା ଆମର କେମିତି ସଫାସତୁରା ରହିବ। ସବୁବେଳେ କେମିତି ନିଟ୍ ଆଣ୍ଡ କ୍ଲିନ୍ ରହିବା। ପରିଷ୍କାର ପରିଚ୍ଛନ୍ନତା କେମିତି ସବୁ ଜିନିଷ ରଖିବା। ସେ ସେ ସବୁ ଜିନିଷକୁ ଟିକେ ବହୁତ ମାତ୍ରାରେ ଗୁରୁତ୍ୱ ଦଉଥିଲେ। ଆଉ ନିଜେ ମଧ୍ୟ ମାନେ ସବୁ ଜିନିଷ କରିଦିଅନ୍ତି। ହୁଁ, ସେ ରୋଷେଇ ବାସ ହେଲେ ବାସନ ଫାସନ ଧୁଆ ଧୁଇ କରିବା। ଏଁ ଆଉ ସପ୍ତାହକୁ ଥରେ ଘର ଦ୍ଵାର ସବୁ ପୋଛା ପୋଛି କରିବା। ଏ ସବୁ ସିଏ କରିଦିଅନ୍ତି। ମୁଁ ତାଙ୍କଠୁ ଏଇ ଜିନିଷଟା ବହୁତ ମାନେ ଭଲ ଜିନିଷଟା ଗୋଟେ ଶିଖିଛି। ମୁଁ ସେଇଟାକୁ ମୋର ଦୈନନ୍ଦିନ ଜୀବନରେ ତାକୁ ବି ଏଁ, ଓ, ଆପ୍ଲାଏ କରୁଛି ଆଜ୍ଞା। ଭଲ ଜିନିଷ ମାନେ ଏମିତି ବନ୍ଧୁ ପାଖରେ ରହିବା ନିହାତି ଦରକ କାର ଆଜ୍ଞା ଆପ୍ ଆଜ୍ଞା
ଜ୍ଞା
ଆପ ଆପଣ ସେମତି ଆପଣ ସେମିତି ଆପଣଙ୍କ ବନ୍ଧୁ କଣ କିଛି ଛି ଶିଖିଚନ୍ତି କି ଏ ନାଇଁ ଆଜ୍ଞା କିଛି ଇନ୍ସିପାୟାର୍ କରିଚି ଆପଣଙ୍କୁ ତାଙ୍କ ଠାରୁ?
ଆଜ୍ଞା ସେମିତି ତ କି
ହ
ହ୍ୟାଲୋ, ଆଜ୍ଞା ମୁଁ ମୋ ଶବ୍ଦ ଶୁଣ ଯାଉଚି ଆଜ୍ଞା ଆପଣ
ହଁ, ହଁ, ହଁ ଆସୁଚୁ, ଆସୁଚୁ। ଆଜ୍ଞା, କୁହନ୍ତୁ?
ଆଜ୍ଞା, ହଁ ଆଜ୍ଞା, ମୁଁ ମୋ ବନ୍ଧୁ ଠାରୁ ବି ଏମିତି ବହୁତ ଜିନିଷ ଶିଖିବାକୁ ମିଳିଛି ଆଜ୍ଞା। ଅ ସେମିତି କିଛି ଖାସ୍ ତ ଶିଖିନି। ଆଜ୍ଞା, କିନ୍ତୁ ବହୁତ ଭଲସ ତାଙ୍କ ସହିତ ଥିଲା ମୋର ଯେତେ ଦିନ ତାଙ୍କ ସହିତ ରହିଥିଲି ଆଜ୍ଞା। ବହୁତ
ଆଜ୍ଞା, ଆଜ୍ଞା,
ଆଉ ଆପଣ କଣ କ
ଆଜ୍ଞା, କୁହନ୍ତୁ।
ଆଜ୍ଞା କଣ କରୁଛନ୍ତି ଏବେ ଆପଣ? ଏବେ ଆପଣ କଣ କରୁଛନ୍ତି ଆଜ୍ଞା?
ହଁ, ଏବେ ତ ମୁଁ ମୋର ପ୍ରିୟ ବନ୍ଧୁଙ୍କ ସହିତ କଥା ହଉଛି।
ଆଜ୍ଞା ହୁଁ। ଆଉ ଆପଣଙ୍କର ଘରେ କିଏ କିଏ ଅଛନ୍ତି।
ଆଜ୍ଞା।
ଆପଣଙ୍କର ଘରେ କିଏ କିଏ ଅଛନ୍ତି ଆଜ୍ଞା?
ହଁ, ଘରେ ଅଛନ୍ତି। ବାପା, ମା ଅଛନ୍ତି।
ଆଜ୍ଞା। ହୁଁ, ହୁଁ, ଆଉ ଆପଣଙ୍କ ବାପା ମାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଆଜ୍ଞା?
ହଁ ହଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ଅଛି ଆପଣଙ୍କ! ବାପା ମାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି?
ଆଜ୍ଞା, ବହୁତ ଭଲ ଅଛି ଆୟାଁ। ବାପା ମା ସମସ୍ତେ ଭଲ ଅଛନ୍ତି। ଆଉ ଆପଣ ବାପା ମା କଣ କରନ୍ତି?
ହଁ, ବାପା ବର୍ତ୍ତମାନ ତ ସେ ଛୋଟ ବ୍ୟବସାୟ ଗୁଟେ କରୁଥୁଲେ। ହୁଁ, ଛୋଟ ବ୍ୟବସାୟଠି ସବୁ ହଁ, ସିଏ ଏମତି ଆମର ଛୋଟ ମାନେ ମାର୍କେଟିଂ ଜିନିଷ ଟିକେ ବ୍ୟବସାୟ କରନ୍ତି ଆଉ।
ଆଜ୍ଞା, ବହୁତ ବହୁତ ବଢିଆ ଆଜ୍ଞା।
ଆଜ୍ଞା ଆଜ୍ଞା।
ତ ଆପଣ ଆପଣଙ୍କ! ଯୋଉ ବାବାଙ୍କ ବ୍ୟବସାୟରେ ସାହାଯ୍ୟ କରନ୍ତି?
ହଁ, ହଁ, ମୁଁ ସା ବାପାଙ୍କୁ ସାହାଯ୍ୟ କରେ।
ଆଜ୍ଞା, ତ ଆପଣଙ୍କର କଣ? କଣ ସବୁ ବନାନ୍ତି, ଆଜ୍ଞା ଆପଣଙ୍କ ବାବା?
ହଁ, ବାବା ମିଷ୍ଟାନ୍ନ ଉପରେ ଟିକେ ବାବାଙ୍କର ଭଲ ହୁଏ। ମିଷ୍ଟାନ୍ନ ବନାନ୍ତି ସିଏ।
ଯେମିତି କିି କୋଉ କୋଉ ମିଷ୍ଟାନ୍ନ ଆଜ୍ଞା ଆପଣ ତିଆରି କରନ୍ତି?
ଯେମିତି କି ଲଡୁ ହେଲା, ଆପଣ ଜାଣିଥିବେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଯେମିତିଆ ଖଜା ଲାଗେ ଏ ସେମ ସେମିତିଆ ଖଜା ବି ତିଆରି କରନ୍ତି।
ହଁ, ଆୟାଁ। ବହୁତ ବଢିଆ ଆଜ୍ଞା। ଯାହା ହଉ ଆଜ୍ଞା, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଏବଂ ଆପଣଙ୍କର ଦୈନନ୍ଦିନ ଜୀବନ ବିଷୟରେ ମୁଁ ଜାଣି ପାରିଲି। ଏବଂ ଆପଣଙ୍କର ପରିବାର ବିଷୟରେ ମଧ୍ୟ ମୁଁ ଜାଣିପାରିଲି ଆଜ୍ଞା। ଆଉ ବହୁତ ଖୁସି ଲାଗିଲା କି ଆପଣଙ୍କର ଏଇଭଳିଆ ଗୋଟେ ବନ୍ଧୁଟେ ଥିଲେ। ଆଉ ଆପଣଙ୍କର ଏତେ ସାହାଯ୍ୟ କରୁଥିଲେ, ଆପଣଙ୍କର ବନ୍ଧୁ ଏବଂ ଆପଣଙ୍କର ବନ୍ଧୁ ଠାରୁ ଆପଣ ଏତେ ସା ରା ଜିନିଷ ଶିଖିଛନ୍ତି ଆଜ୍ଞା। ମୁଁ ଜାଣିକି ବହୁତ ଖୁସି ଲାଗିଲା। ବର୍ତ୍ତମାନ, ଆଜ୍ଞା ଆଜ୍ଞା ମତେ ଗୋଟେ କ କଲ୍ଟେ ଆସୁଛି! ଜରୁରୀ କଲ୍ଟେ ଆସିଛି। ମୁଁ ଟିକିଏ ଆଜ୍ଞା ରଖୁଛି।
ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜ୍ଞା।
ଓ